ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ।
ହଁ।
ହ୍ୟାଲୋ। ଶୁଭିଲା।
ଅଛନ୍ତି ହଁ ଶୁଭୁଛି। କଣ କରୁଛ।
ଏଇଠି ବ ଏଇଠି ବାହାରେ ଦାଣ୍ଡରେ ବସିଛି ଆଉ।
ଆଉ ରୋଷେଇ କରିସାରିଲଣି।
ନା ମୁଁ ରୋଷେଇ ଫୋଷେଇ ରୋଷେଇ କରେନି।
ଆଚ୍ଛା ଆଚ୍ଛା। କିଏ ତମ ଘରେ ମା
ହୁଁ ହଁ ହଁ।
ଓହୋ। ଆମର ଆମ ଘ ଘର ଯୋଉ ଘସ୍ ଶିବୁରା।
ଯାଜପୁର।
ଘସିପୁରା।
ମାନେ କୋଉ ଯାଜପୁର ତ? ହ୍ୟାଲୋ। ହ୍ୟାଲୋ।
ହଁ ହଁ।
ନେଟୱାର୍କ ସ୍ଲୋ ହଉଛି ସେଟା କୋଉଠି ଯାଜପୁର ତ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।